ହ୍ୟାଲୋ ହଁ ଠିକ। କୁହ ଏ ଏଇଠି ବସିଥିଲି। ତମେ?
ମୁଁ ସନ୍ତୁଳା କାଟିକି ବସେଇଲି ଏନା
ଓହୋ।
ତମର ରାତିରେ ରୋଷେଇ ଆମର ଶୀଘ୍ର ରୋଷେଇ।
ଖିଆ ମୁଁ ଯଉ ଜାଣିନେଇ ବାପଘରେ ଅଛି। ଭାଉଜ ତାଙ୍କ କଣ କରିବେ ରୁଟି ଆଉ କଣ ହବ ଆଉ।
ଆମର ଲେଟ୍ ହେଇଗଲାଣି ନହେଲେ ଆହୁରି ଶୀଘ୍ର ହେଇଯାଏ ରୋଷେଇ
ଓହୋ ତମର ଖାଆନ୍ତି କେତେବେଳେ?
ଆମର ଛୋଟ ଛୁଆ ଆରମ୍ଭ କରିବେ ଖାଇବା ଆଠଟା ସାଢ଼େ ଆଠଟା ବେଳେ ଆଉ। ବଡ଼ ଲୋକଙ୍କର ତ ଲେଟ୍ ହୁଏ ଆଉ।
ଓ ହୋ। ଆଉ କଣ ଖବର ତମ ପୁଅ?
ଆମ ପୁଅ ଯାଇକି ବାହାରେ ଖେଳୁଛି।
ହୁଁ ହୁଁ ମ ଝିଅ ବି ସେଇ ଖେଳୁଛି ପଦାରେ
ଆଉ ତମ ଗାଁରେ ତ ଅଛ ଗାଁରେ ଯେଉଁ ରଜ ମହୋତ୍ସବ କରା ହେଉଥିଲା ସେଇଠି ଯେଉଁ ଦୋଳିଗଡ଼ା ପଡ଼ିଥିଲା ସବୁ ଖୋଲା ହେଲା ନା ଛୁଆ ଖେଳୁଛନ୍ତି?
ନା ନିଶୁଣି ଦୋଳି ଟା ଖୋଲା ହେଇଛି। ଚକ୍ରୀ ଦୋଳିର ପଟାଟାକୁ କାଢି ଦେଇେଇଛନ୍ତି। ଆଉ ବାଉଁଶ ରା ଲାଗିଛି ଖୋଲି ନାହାନ୍ତି ପଟା ଦୋଳି ସେମିତି ଲାଗିଛି ଖୋଲି ନାହାନ୍ତି ଛୁଆ କାାଇ ତାଙ୍କର ଖୋଲୁ ନାହାନ୍ତି ଏ କିଛି ମୁଣ୍ଡ ପୁରଉନାହାନ୍ତି କଣ କରିବେଳେ ସେ ଛୁଆ ଜାଣିଥିବେ ଆଉ।
ଛୁଆ ବ୍ୟସ୍ତ ଥିବେ ଆଉ ଟାଇମ୍ ଦେଇପାରୁନାହାନ୍ତି ଆଉ।
ହଁ ଯେଝା ଯେଝା କାମରେ ବେ ବ୍ୟସ୍ତ ର ଅଛନ୍ତି କରିପାରୁନାହାନ୍ତି ଟାଇମ ଦେଇ ପାରୁନାହାନ୍ତି ଆଉ।
ହୁଁ।
ଆଉ, ଆଉ ଆମର ଏମିତି ସ୍କୁଲ୍ ବେଳେ ଆମର ସ୍କୁଲ୍ ବେଳେ କଣ ହେଇଛି ନା ଇଏ ଦୀକ୍ଷା ନେଇଥିଲୁ ହେଲା, ଅନୁଗୁଳ ଚରଣର ଯଦି ହଁ ସୁଶାନ୍ତି। ଦୀକ୍ଷା ଯୋଉ ନେଇଥିଲୁ ନେଇଥିଲୁ ହଁ ଦୀକ୍ଷା ନେଇଥିଲୁ ଯେ ସିଏ ହେଲା କଣ ହେଇଛି ଏବେ ଆଉ ନଉନୁ ସେବେ ନେଇଥିଲୁ ସେ ଲିଷ୍ଟ୍
ମୁଁ ହାଇସ୍କୁଲରେ ପଢିଲା ବେଳେ ଯୋଉ ସାର୍ ଥିଲେ ସେ ଦୀକ୍ଷା ଦେଉଥିଲେ ଆଉ। ହ
ହଁ ସେ ଦୀକ୍ଷା ଦେଉଥିଲେ, ଯଦିଓ ଦୀକ୍ଷା ଦେଉଥିଲେ ସେଇ ଏବେ ସେଇ ଲିଷ୍ଟଟା ଆମର ବୋଧେ ତାଙ୍କ କତିରେ ଥିଲା କି କଣ ସେ ଲିଷ୍ଟ୍ ଗୋଟେ ଆଇଛି। ହଁ ପୁରୁଣା ଲିଷ୍ଟ୍ ଗୋଟେ ଆଇଛି।
ଯୋଉମାନେ ଜୟଗୁରୁ ଲାଇନରେ ଥିିବେ ସେମାନେ ବୁଝାବୁଝି କରୁଥିବେ ଏ ବିଷୟରେ।
ହଁ। ତାଙ୍କୁ ତାଙ୍କୁ ଲିଷ୍ଟ ଆଇଛି ସେମାନେ ଏବେ ଆସିଛନ୍ତି ସେ ସେ ଭାଇ ସେ ମାଆମାନେ ଆସିଛନ୍ତି ସବୁ ମାନେ ବୁଝୁଛନ୍ତି ତମେ କୋଉଠି ବାହା ହେଇଛ କେମିତି ଅଛ ମାନେ ସବୁ ବୁଝିିବୁଝାକି ମୁଁ ମୋ ମୁଁ କ ଏ ଯେତେବେଳ‌ ହଟାସ୍ତ୍ ଆସିଲେ ମୁଁ କହିଲି ଏମାନେ କଣ କୁଆଡେ ମତେ କଣ ଦୀକ୍ଷା ଦେବା ପାଇଁ ପୁଣି ଆସିଗଲେ ନା କଣ ମୁଁ ଆଗେ ଚମକି ପଡ଼ଲି ହେଲା ତାପରେ ଆମର ଏଠି ଯୋଉ ଭଉଣୀମାନେ ଥିଲେ ସେମାନେ କହିଲେ ନା-ନା ତୁ କିଛି ଡରିବାର ନାହିଁ ସେଟା ତମକୁ ଆସିଛନ୍ତି ତମେ କେମିତି ଅଛ କଣ ବୁଝିବା ପାଇଁ ଆସିଛନ୍ତି, ହଁ-ହଁ ତମେ ନେଇଥିଲ କେମିତି କଣ ଅଛନ୍ତି କେମିତି କଣ ହଁ କେମିତି ଅଛନ୍ତି ଯେମିତି ମାଆବାପା ଛୁଆଙ୍କ କଥା କଥା ବୁଝନ୍ତି।
ହୁଁ ତଥ୍ୟ ନଉଛନ୍ତି।
ତଥ୍ୟ ‌ନେଉଛନ୍ତି। ଆଉ, କେମିତି ଅଛ କଣ କରୁଛ ଉଁ-ଉଁ-ଉଁ ମୁଁ ସେଇ କଥା ବୁଝିବା ପାଇଁ ଆସିଛନ୍ତି ସେ ବୁଝିବୁଝାକି ମତେ ପଚାରିପୁଚାରିକି ଗଲେ ପଚାରିଲେ ତମ ଶାଶୁ ଘର କୋଉଠି ମୋ ଶାଶୁ ଘର ପାଖରେ କଣ ମନ୍ଦିରଫନ୍ଦିର ଅଛି ନା। ଦୀକ୍ଷା ଫିକ୍ଷ୍ୟା କିଏ ନେଇଛନ୍ତି ନା ନାଇଁ, ଏ ସବୁ କଥା ପଚାରୁଥିଲେ, ମୁଁ କହିଲି ନା ଆମର ସେଠି ଏମିତି କିଏ ଦୀକ୍ଷା ଫିକ୍ଷ୍ୟା ନିଅନ୍ତିନି। ଆଉ ହଁ। ଆମ ଘରୁ ଯାଇକି ସେ ମୋ ବଡ ବାପା ଘରକୁ ଯାଇଛନ୍ତି। ବଡପା ପୁଅ କତିକି ଯାଇଛନ୍ତି।
ଆଉ ତମେ ଯେତେବେଳେ ବାହାଘର ହେଇ ନଥିଲା। ଅଭିହାଡି ଥିଲ, ତମ ବାପ ଘରେ କଣ କଣ ମନ୍ଦିର ସ ବୁ ଅଛି।
ମନ୍ଦିର ବାପ ବା ପ ଘର ମନ୍ଦିର ଅଛି ଆମର। ଗ୍ରାମ ଦେବତୀ ମନ୍ଦିର ଆମର ସେଇଠି ଗ୍ରାମ ଦେବତୀ ମନ୍ଦିରକୁ ଚନ୍ଦ୍ରା ଶୁଣୀ କୁହାଯାଏ। ଚନ୍ଦ୍ରଶୁଣୀ ଠାକୁର ଅଛନ୍ତି। ତାରିଣୀ ମା ଅଛନ୍ତି। ହନୁମାନ ଅଛନ୍ତି। ହଁ ଆଉ ଏଠି ଶିବ ମନ୍ଦି ଶନି ମନ୍ଦିର ପାର୍ବତ ତୀ ମନ୍ଦିର ଜଗନ୍ନାଥ ମନ୍ଦିର। ଆମର ସବୁ ଅଛନ୍ତି ଏଠି। ହୁଁ ହଁ ଆମ ଗାଁରେ। ସବୁ ଠାକୁର ଅଛନ୍ତି ଆମେ ଭାଲୁକୁଣି ଓଷା ବି ବହୁତ ଧୁମଧାମ ରେ କରୁ। ଭାଲୁକୁଣୀ ଓଷା ପାଞ୍ଚ ପାଳିଆଙ୍କ କରୁ ପାଞ୍ଚ ପାଳିଆଙ୍କ ଆମର ମାନେ ପୂଜା ପୂଜି ସବୁ ମୁଁ କରେ, ଆଉ ମାନେ ଆମେ ସବୁ ପୂଜା ପୂଜି ଭଲ ମନ୍ଦ ମୁଁ କରେ ଉଁ ପାଞ୍ଚ ପାଳିଆଙ୍କ। ସାଙ୍ଗସାଥି ମାନେ ମିଶିକି କରୁ ମାନେ ଆଉ ସାନ ଭଉଣୀ ମାନେ ଅଛନ୍ତି ସବୁ ସେମାନେ କରନ୍ତି। ବଡ ଭଉଣୀମାନୋନ ଏମିତି ସବୁ ମିଶିକି ସାଙ୍ଗ ହେଇକି ସବୁ
ବହୁତ ଝିଅ ତାହେଲେ ତମ ଗାଁରେ ଥିଲେ।
ଓଷା ଟା ଆମେ ସେଇଠି ସାଙ୍ଗ ହେଇକି ସବୁ କରୁ ପାଞ୍ଚ ବାରି। ଟା ଆମର ଲାଷ୍ଟରେ ତାହେଲେ ତ ଆମର ସେଉ ବୁନ୍ଦି ଛଣା ହୁଏ, ଭୋଜି ବି ହୁଏ, ସବୁ ବାହାର ଝିଅ ମାନଙ୍କୁ ଯୋଉମାନେ ବାହା ହେଇଥାନ୍ତି ସେମାନଙ୍କୁ ଡକାଯାଏ, ଫାଷ୍ଟରେ ଯିଏ ବାହା ହେଇଥାନ୍ତି ସେଇ ବର୍ଷ ତାଙ୍କୁ ଡ
ଧାମରେ ତାହେଲେ ବଡ ଆଡମ୍ବରରେ କରାଯା
ହଁ ସେମାନେ ସେମାନେ ସବୁ ପଇସା ପତ୍ର ଦିଅନ୍ତି ଉମ ବାହାର ଝିଅ ମାନେ ଆଉ ଏମିତି ସବୁ କରନ୍ତି।
ତୁମ ଶାଶୁଘର କଣ କଣ ମନ୍ଦିର ସବୁ ଅଛି?
ଶାଶୁ ଘରେ ବି ସେମିତି ଆମର ଅଛି ଏ ଜଗନ୍ନାଥ ମନ୍ଦିର ଅଛି, ତାପରେ ହନୁମାନ ମନ୍ଦିର ଅଛି, ଆମର କରଞ୍ଜେଇ ମା କରଞ୍ଜେଇ ମା ଙ୍କୁ କୁହନ୍ତି, ଆମ ଗ୍ରାମ ଦେବତୀ କରଞ୍ଜେଇ ମା କୁହନ୍ତି। ଆଉ ରାଧାକ୍ରିଷ୍ଣ ମନ୍ଦିର ହଁ ହଁ ନା ଲଗା ଆଉ। ରାଧା କୃିଷ୍ଣ ମନ୍ଦିର ଅଛି। ଆଉ ଆମର ଶିବ ମନ୍ଦିର ଅଛି, ପାର୍ବତୀ ମନ୍ଦିର ସେଠି ନାହିଁ ତ ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି, ଶନି ମନ୍ଦିର ଅଛି ଆମର ସେଠି ସବୁ ଅଛନ୍ତି। ଆମର ସେଠି ଉ ବି ଶିବ ମନ୍ଦିର ଆମ ମାନେ ସେ ଯାରକାର ପାଖାପାଖି ଉ ଅଛନ୍ତି ସବୁ ଆମର ଉ ଶିବ ମନ୍ଦିର କୋଉଠି ଅଛି ଗୋକନେଶ୍ଵର ମନ୍ଦିର ଗୋକନେଶ୍ଵର ମନ୍ଦିର ଟା ଆମର ବହୁତ ବଡ ମନ୍ଦରଟେ। ସେଠି ଆମର ବାହାଘର ସାହଗର ହୁଏ। ମାନେ ବାହାଘର ସାଗର ବଡା କରେ ବଡ ବଡ ବାହାଘ
କରନ୍ତି ଆଉ ଭ ଭଲ ମାନେ ଫାଙ୍କା ଜାଗା ଥିବ, ବାହାଘରର ସବୁ ଆରେଞ୍ଜମେଣ୍ଟ ହେଉଥିବ ବୋଲି ସେଥିପାଇଁ ସେଠି କରାହେଉଛି ଆଉ।
ଏଙ୍ଗେଜମେଣ୍ଟ ହୁଏ। ଏକୋଇଶିଆ ଫକୁୋଇସିଆ ପୂଜା ପୂଜିର ଭୋଗ ମାନେ ସେଠି ମନ୍ଦିରରେ ଭୋଜି ଭାତ ଦିଅନ୍ତି। ମାନେ ଆମର ସବୁ ସେ ମନ୍ଦିରରେ ହୁଏ।
ହ ସୁବିଧା ଅଛି ଆଉ। କେତେଥର ସବୁ ମନ୍ଦିର ମାନକାକୁ ଯାଇଛ ବୁଲିବା ପାଇଁ?
କଣ କହିଲ?
କେତେଥର ମନ୍ଦିରକୁ ଯାଇଛ?
ମୁଁ ମୁଁ ତ ସବୁ ସଂକ୍ରାନ୍ତିରେ ସବୁ ସଂକ୍ରାନ୍ତିରେ ମନ୍ଦିର ଯାଏ, ଏ ତାପରେ ଜାଗର ଯାଏ, ମାନେ ସବୁ ଓଷା ବାର ଘର ମନ୍ଦିର ଜାଗର ମନ୍ଦିର ଯାଏ। ଆମର ସାବିତ୍ରୀ ଓଷା ବି ହୁଏ ଯୋଉ ଏଠି ମନ୍ଦିରରେ। ମ ସାବିତ୍ରୀ ଓଷା ଟା ବି ଭଲ ସେେ ହୁଏ ସାବିତ୍ରୀ ଓଷାରେ ମୋ ସ୍ଵାମୀ ମୋ ପାଇଁ ଆଣନ୍ତି ଲୁଗା ଆଣନ୍ତି, ଶଙ୍ଖା, ସିନ୍ଦୁର, ବ୍ରତ, ମାଳି ମାନେ ସବୁ କଥା ଆଣନ୍ତି। କ୍ରିମ, ପାଉଡର, ହଳତା। ହଁ ମୋ ସ୍ଵାମୀ ବି ଆଣନ୍ତି ବାପ ଘରୁ ବି ଯାଏ
ବା ପର ବି ଯାଏ
ହଁ ବାପା ଘରୁ ଯାଏ ଶାଶୁ ଘରୁ ଅଳତା ଯାଏ ନେଲପାଲ ଆସ ମାନେ ସ୍ଵାମୀ ଆଣନ୍ତି ଅଳତା ନେଲପଲସିକ କ୍ରିମି ପାଉଡର ଉ ହଁ ମାନେ ସବୁ କତ ତେଲ ସାମ୍ପ ହଁ ମୋର ଏବ ବର୍ଷ ତ ମୋ ଶନୀ ଆଣିଥିଲେ ମୋ ପାଇଁ ଦିଟା ଶାଢୀ ଆଣିଥିଲେ ଦିଟା ଆଗରୁ ଗୋଟେ ବି କରିଦେଇଥିଲେ ତିନିଟା ମୁଁ ମୁଁ ତାପରେ କହିଲି ତିନିଟା ହଁ ସାବିତ୍ରୀରେ ମତେ ବହୁତ ସେ ସବୁ ଜିନିଷ ଆଣିକି ଦିଅନ୍ତି ଶାଗୁ ମୋ ପାଇଁ ଆଣନ୍ତି ମିଶ୍ରୀି ଆଣନ୍ତି ଫଳମୂଳ ଘରୁ ବି ଯେତେ ଯାଇଥାଉ ମୋ ପାଇଁ ମାନେ ସ ଆଣନ୍ତି କାହିଁକି ନା ସେ କୁହନ୍ତି ଯେ ଏଇଟା ତ ତମେ ମୋ ପାଇଁ ଓଷାଟା କରିଛ ଏଟା ମୁଁ ଆଣିକି ତମକୁ ଦେବି ମୋ ବାପ ଘରୁ ଯେତେ ଆସିଲେ ମୋର କଣ ଗଲା ସବୁ ଜାତିର ଫଳ ଆଣନ୍ତି।
ତାହେଲେ ସେ ସେଟା ବୁଝନ୍ତି ବହୁତ ଭଲ କଥା କାହିଁକିନା ସମସ୍ତେ ସେ ଜିନିଷଟା ବୁଝିପାରନ୍ତିନି। କହନ୍ତିେ ହଁ ତ ବାପର ଅଛି ତୁ ପୂଜା କରିଦେ। ବାପ ଘ ଇଏ ତ ପୂଜା କରନ୍ତି ଆମ କାହିଁ ଶାୁଶୁ।
ନା ସିଏ କୁହନ୍ତି ଯେ, ଏଇଟା ତ ତମ ପୂଜା କରିବା ପାଇଁ ଆମ ପାଇଁ ତମେ ପୂଜା କରୁଛ ଏଟା ଆମ ପାଇଁ ତମେ ଅସା କରୁଛ ଏଟା କିନ୍ତୁ ଆମେ ତମ ପାଇଁ ଆଣିବୁ ନା ଆଉ ତମେ ବାପଘର ଯେତେ ଦେଲେ ବାପଘର ଇଏଟା କହିଁ ହବ ତମ ପାଇଁ, ତମେ ଆଣୁଛୁ ତମେ ତମ ପାଇଁ ଆମେ ମାନେ ଓଷା ଟା ତମେ ଆମ ପାଇଁ କରୁଛ ଆମେ ତମକୁ ଦବୁ ତମେ କାଇହିଁ ହେଲା ଦବ।
ଠିକ ବୁଝିଛନ୍ତି ସମସ୍ତଙ୍କର ଚିନ୍ତାଧାରା ସମାନ ନୁହେଁ ନା।
ଶାଗୁ ଆଣତି ମିଶରି, ଆଉ ମୋର ପେଟ ଥଣ୍ଡା ହବ ସବୁ ଦିଅନ୍ତି ଷ୍ଟେସନାରୀ ଷ୍ଟେସନାରୀ ପତ୍ର ସବୁ ଖାଇବା, ମାନେ ଥଣ୍ଡା ପିଇବା ପାଇଁ ବି ମୋ ପାଇଁ ଆଣନ୍ତି କାହିଁକି ମାନେ ସବୁ ପ୍ରକାରର ଫଳ ଆଣନ୍ତି। ପିଇବାବ ପାଇଁ ବି ଯୁସ୍। ସବଜେକ୍ଟ ତ ହଁ ସ୍ୱାମୀ ବହୁତ ଭଲ ପାଆନ୍ତି ମତେ
ତାହେଲେ ତମେ ଏମିତିଆ ସ୍ୱାଇଁ ପାଇକି ବହୁତ
ହଁ ମୁଁ ବହୁତ ମାନେ ବହୁତ ଖୁସି ମୁଁ ମାନେ ମୁଁ ଭାବିନଥିଲି ମୁଁ ଭାବ ହଁ ବ୍ ମୁଁ ମାନେ ମୁଁ ବି ଭାବିିନଥିଲି ମୁଁ ଏମ୍ ଲୋକ ଜଣଙ୍କୁ ପାଇବି ବୋଲିକି ମାନେ ସବୁ ଥରେ ମତେ ସପୋଟିଂ ଶାଶୁ ଶ୍ୱଶୁର ମାନେ ବି ଶାଶୁ ଶଶୁର ମାନେ ଦିଅର ନଣନ୍ଦ ବି ସପୋଟିଂ ମାନେ ଆଜି କାଲି ଯେମତି ଆଜି କାଲି ଯୁଗରେ ଯେମତି ଆଜି କାଲି ଯୁଗ୍
ଏତେ ଭଲ ପାବା ମେ ଯେ ସେମାନେ ସେ ଘରେ ତମ ତ ବହୁତ ଖୁସିରେ ଥିବ
ହଁ ନିଶ୍ଚିନ୍ତ ବହୁତ ଖୁସିରେ ଅଛି କିନ୍ତୁ ସେ ଘରେ ମାନେ କଣ ଟା ଗୋଟେ କଥା ମାନେ ଲୋକ କୁହନ୍ତି ମୋ ନଣଦ ଏଇଆ ନନଦ ମାନେ ହିଂସକେଇ ହୁଅନ୍ତି କି ନନଦ ମାନେ ଏଇଆା କୁହନ୍ତି ସେୟା କୁହନ୍ତି ନଣଦ ମାନେ ଲୁଗା କଲେ ଏତେଟା ମାନେ ଇସା କରିବେ
କୁହନ୍ତି ଯେ ଭାଉଜ ବୁଲୁଛି କି ଭାଉଜ ଏହାଇଆ ଖାଉଛି ଭାଉଜ ଏହାୟଆ କରୁଛି ଲୁଗାପଟା ସୁନାପଟା କରୁଛି
କାହିଁ ଏତେ ସୁନା କରୁ ନା ଆମ ଭାଉଜ ବୁଲିବ ଆମ ଭାଉଜ ଗାଡି ଚଲେଇବ ଆମ ଭାଉଜ ମାନେ ସବୁଟା ନା ଆମ ଭାଉଜ ବୁଲିବ ଆମ ଭାଉଜ ଗାଡି ଚଲେଇବା ଆମ ଭାଉଜ ସବୁଟା କରିପାରିବ କାହିଁକି ସେ କରିବନି ସେ ଯଦି ବି ଗୋଟେ ଘର ଛାଡିକି ଯଇଛି ଆଉ ଗୋଟେ ଘରକୁ ଆଇଛି ତା ତ ପୁଣି କିଛି ଖୁସି ଅଛି ନା ନାଇଁ ତା ତ ଏଇଟା ସବୁ ଦିନିର ଘର ସେ କାହିଁକି ବୁଲିବନି
ଆଉ ତମ ଶାଶୁଘରେ ଏତେ।
ସାଶୁ ହଁ ସେନ୍ତେ ତ ବହୁତ ମାନେ ଭଲ ପାଆନ୍ତି ମତେ ସବୁ କଥାରେ ହଉ ମୁଁ ଯାଉଛି ମୋ ଝିଅକୁ ଖୁଆଇବି ଆଉ ଖୁଆଇ ସାରିଲେ କଥା ହେବି।
ପଛରେ କଥା ହେବା ଆଉ ହଉ।